ଆ କରୁଛନ୍ତି
ହଁ, ଏଇ ବସିଛି।
ଖାଇଲିିନ ନା
ହଁ, ତୁ?
ହଁ, ମୁଁ ଖାଇଛି। ଏ ଜଷ୍ଟ ଖାଇକି ବା ଉଠିଲି।
ହଁ, କୋଉଠି ମାର୍କେଟ ରେ?
ହଁ, ଭାଇ ଟିକେ ଡଳା ଛଅ ପାଖରେ ଅଛି।
ହଁ ଏବେ ଘରକୁ ଆଇଲୁଣି ନା ସେଇଠି ମାର୍କେଟରେ ଅଛୁ?
ଆ ବର୍ଷା ହଉଚି ଆଉ କଣ କରିବି ବର୍ଷା ଛାଡୁନି ଟୋଟାଲି ଛାଡିଲେ ସିନା ଯିବି।
ଆଉ କଣ ଖାଇଲୁ?
ମୁଁ ଖାଇନି ମାର୍କେଟ୍ ଯେହେତୁ ଆସିଚି ଟିକେ ଆଉ ଆଜି ତ ଗୋଠରେ ବରା ଚପ୍ ଟିକେ ଖାଇଦେଇଚି ଆଉ ଜଳଖିଆ ଆଉ।
ଓ ହୋ ଭଲ ଆଉ ଥଣ୍ଡା ପାଗରେ ମୁଁ ଖାଇନି କିଛି ଭାତ ଖାଇଥିଲି ଯା।
ଖାଇଥିଲ
ହୁଁ?
ଭାତ ଖାଇଥିଲୁ ତାହାଲେ। ମୁଁ କହିଲି ଏଇଭଳିଆ ଗରମ ପାଗରେ ଯଦି ଶୁକ୍ରବାର ଯଦି ହେଇଥାନ୍ତା ଥଣ୍ଡା ପାଗଟାରେ ଖାଲି ଟିକେ କିଛି ଟିକେ ବାଡେଇ ଥାନ୍ତେ ଦେଖିଲାବେଳୁ କିଛି ହେଇପାରିଲେନି ଆଉ କଣ କରିଆ।
ଗୁରୁବାରେ ଖାଉନି କିବେ ଆଇଁଷ?
ନା ତ ଆଇଁଷ ଖାଇବି ମୁଁ କହିବାକୁ ଗଲେ ସତ କଥା କହିବି ଶନି ବସା ହେଇଥିଲା ଶନି ଓଷାରେ ବି ଖାଇ ଦେଇଥିନି।
ଆ ତାହାଲେ ଆଜି କାଇଁ ଖାଇଲୁନି? ଇଛା ହେଲା ସେଇଆ କହିବୁ।
ଇଏ ବିଅର ଫିଅର ଟିକେ ହେଇଥାନ୍ତା ତାପରେ ଟିକେ ଚିକେନ ପକୋଡା ଟିକେ ହେଇଥାନ୍ତା ସେଇ ଯୋଉ ଶାନ୍ତି ଆଉ କୋଉଠି ଅଛି।
ହୁଁ।
ଆଉ
କଣ ଖବର?
ଖବର କଣ ସେଇଭଳିଆ ଆଉ। ଘରେ ବସ ଆଁ?
ଟେନସନ୍।
ପଢା ପଢି କଣ ଚାଲିବ ପ୍ଲସ୍ ଟୁ ତ ସରିଲା ରେଜଲ୍ଟ ତ ବାହାରି ସାରାଲା ଖାଲି ଆଡମିସନ୍ ବାକି କି ଅଛି ଆଡମିସନ୍ ପରେ ଯାଇକି ପାଠ ପଢା ନା ଏବେ ଆଉ କଣ ପାଠ ପଢା।
ତାପରେ କଣ
ପ୍ଲସ୍ ଥ୍ରୀ ପା ପ୍ଲସ୍ ଥ୍ରୀ କରିବି ଆଉ କଣ। ହଁ ଆଉ କଣ କରିବା ଏଇଭଳିଆ ଅବସ୍ଥାରେ ବାହାରକୁ ବି କୁଆଡେ ଯାଇ ହବନି। ନହେଲେ ମ୍ ବାହାରେ ଆସାଥିଲା।
ନିଜ ମନରେ ମାରିକିନି ପାଠ ପଢି ଚାଲ ଆଗକୁ ବଢି ଚାଲ।
ହଁ।
ଆଉ ଘରେ ସବୁ କେମିତି ଅଛନ୍ତି?
ହଁ ସବୁ ଭଲ ହଁ ତମ ଘରେ ସବୁ?
ହଁ ସବୁ ଭଲ ଆଉ ରଜରେ କୁଆଡେ ଯିବ?
ହଁ। ରଜରେ ମୁଁ ଯିବି ମୁଁ ତ ଘରେ ବସିବି ମୁଁ କୁଆଡେ ରଜରେ ଯିବି।
ରଦ ପାଇଁ ତ ଡ୍ରେସ୍ ଟେ କିଣି ନଥିବ?
ଡ୍ରେସ କିଣା ହେଇଚି କିନ୍ତୁ ପିନ୍ଧା ହବନି ହେଟା ଅଲଗା କଥା।
ହଁ ସେଟା ଅଲଗା କଥା। ମତେ ଲାଗିଲାଣି ବର୍ଷା ଟା ରଜ ପାଗକୁ ହିଁ ଜଗଚି।
ରଜ ଆସିଲାଣି ନା ସେଇଥିପାଇଁ ରଜ ପାଗ କ୍ରିଏଟ କରୁଚି।
କ୍ରୀଏଟ ତ କରୁଚି କରୁଚି ଆମେ ଠିକ ଆଜି ଖେଳିଆ ପାଇଁ ଯାଇଚୁ ପଡିଆକୁ ଏଣ୍ଟ୍ରି କରିଚୁ ସାଢ଼ ଚାରଟା ହେଇଯିବ
ହୁଁ।
ଯୋଉ ଘୁଳି ମାନେ ଖାଲି ଆଉ କିଛି ଛିଡା ହେଇ ହେଲାନି ଟୋଟାଲ ଡାଇରେକ୍ଟ ଘରକୁ ଚାଲ। ଦୌଡିକି ସବୁ କିଏ କୁଆଡେ ଥିଲେ ସବୁ ଦୌଡିଲେ। କିଏ କା ଦୋକାନରେ ଇଏ ରହିଲା କିଏ କାହା ଘରକୁ ପଳେଇଲା କିଏ କେମିତି ରହିଲା। ଧୂଳି ମାନେ ଅଲଗା ପ୍ରକାର।
ଆପଣ ବି ଟିକେ ଡାକି ଦିଅନ୍ତୁ କି ରଜରେ ଖରା ଯେତେ ଜୋରେ ହବା କଥା ହଉ ଲୋକ ସଂଷ୍ଟୋକ ରେ ମରୁଚନ୍ତି କିନ୍ତୁ ବର ଷା ଟୋପେ ବି ନହଉ।
ସେଇଆ ପା ଆର ବର୍ଷ ଗୋଟେ ଲାଷ୍ଟ ରଜରେ ହେଲା ବର୍ଷା ସବୁ ଚୋପଟ ହେଇଗଲା ଲାଷ୍ଟ ରଜରେ କେତେ ଭଲ ହେଇଥାନ୍ତା। ଏ ବର୍ଷା ତ ଛାଡ କିନ୍ତୁ ଯାହା ବି ହେଲେ ରଜଟାରେ ହୁଁ ବର୍ଷା ଟା ନ ହଉ ଖେଳ ଖେଳ ବି ଅଛି ତମର ଏସ୍ପିଏଲ ଟିକା ଆଇପିଏଲ।
ସେଇ ବର୍ଷା ତ ଆଉ ସବୁରି ମୂଳରେ ସେଇ ବର୍ଷା।
ହଁ।
ଛାଡ଼ିଦା ବୋଲି ବର୍ଷା ଏମିତି ହଉଚି।
ହୁଁ, ହୁଁ କଅନା ସେ କଥା ଆଉ।
ଆପଣ ଲାଷ୍ଟ ରଜ ଆର ବର୍ଷ ଲାଷ୍ଟ ରଜ ଦିନ କୁଆଡ଼େ ଯାଇଥିଲେ?
ଲାଷ୍ଟ ରଜରେ ବା ବାହାରିଥିଲୁ ବୁଲିଆକୁ ଯିମୁ ବୋଲି ଆଉ ବୁଲିଆକୁ ଯାଇ ହେଲାନି କି କୁଆଡ଼େ ଯାଇ ହେଲାନି ବାହାରିକି ବସିଚୁ ଜଷ୍ଟ ତିନିଟା ସାଢେ ତିନିଟା ଏଳେ ତ ବର୍ଷା ଆ ଷ୍ଟାର୍ଟ ହେଲା ଏ ମୁଁ ଭାବିଲି ଆମେ ଭାବିଲୁ ସରିଯିବ ଆମ ଘରେ ସବୁ ବସିଥିଲୁ। ଆଉ ଦେଖିଲା ଆଳକୁ ସିଏ ତ ଛାଡି଼ଲାନି। ନା ଦୋଳି ପାଖକୁ ଯାଇ ହେଲା ନା ମାର୍କେଟ ଯାଇ ହେଲା ନା କୁଆଡ଼େ ଯାଇ ହେଲା।
ଆପଣଙ୍କୁ ତାହଲେ ଠିକି କୁଆଡ଼େ ଯିବା ଦରକାର ନଥିଲା। ଆମ କୁ ବି ଆର ଥର କ ହେଇଚି ନା ଆମେ ସାଙ୍ଗ ଛୁଆ ସବୁ ତିନି ଚାରି ଜଣ ଯାଇଥିଲୁ ସବୁ କୋଉଠି ଅ ଅସୋହଝର, ଅସୋହଝର ଯାଇଚୁ ଏ ତୁ ବାହାରିଚୁ ଦଶଟା ଏଗାରଟା ବେଳେ ପହଞ୍ଚୁ ପହଞ୍ଚୁ ତଥାପି ଟିକେ ଲେଟ ହେଇଗଲା ସାଙ୍ଗଛୁଆ ଟିକେ ମିଶି ମୁସାକି ହେଇଗଲା ତଥାପି ପହଞ୍ଚୁ ପହଞ୍ଚୁ ଗୋଟେ ଦିଟା ହେଇଗଲା।
ଲାଷ୍ଟ ରଜ ଦିନ।
ଆଜ୍ଞା।
ହଁ।
ତାପରେ ଚଢିଲୁ ସଭା ଉପରୁ କୁ ପୁରା ପୁରି ଚଢିଲୁ ପୁରା ସଭା ଉପରୁ ଯୋଉଠି ଠାକୁର ଅଛନ୍ତି। ସେ ଗୁମ୍ଫା ପାଖକୁ ଚଢିଲୁ। ସେଇଠି ବର୍ଷା ପକେଇଲା ଟିକେ ଟିକେ ପକେଇଲା ତଥାପି ଲାଷ୍ଟ କଷ୍ଟମଷ୍ଟେ ପଥର ଜାଗା ଯାହା ବି ମାନେ ଖସିବ ଗୋଡ। ଭଲସେ ତା କିଛି ଯେଇଁ ଗଲୁ କିଛି ଖାଇନୁ ପୁଣି ଭାବିଲି ତଳୁକୁ ଆସି ଜଲଦି ଖାଇମୁଁ ଆଉ। ଉପର ତ ଯାଇଚୁ ଆଉ ଯାଇଚୁ ତ ଯାଇଚୁ ଆଉ। ତଳକୁ ଆସିମୁ ଆସି ଖା ଖାଲି ତଳେ ଖାଲି ଛିଡା ହେଇଚୁ ଘରକୁ ଆସିମୁ ବୋଲି ବାହାରିଚୁ ତଥାପି ଚିରିଟା ପାଞ୍ଚ ପାଞ୍ଚଟା ହେଲାଣି ଆଉ ପାଞ୍ଚଟା ହେଲା ଯ ଦି ଇଏ ନହେଇଚି କଣ ହେଇଚି ନା ବର୍ଷା ଢଳିଲା ଆଉ। କିଏ ଆମେ ଦି ଜଣ ହେଲେମେଟେ ପିନ୍ଧଛୁ ସେ ଦି ଜଣଙ୍କ ହେଲେମେଟେ ପିନ୍ଧିନାହାନ୍ତି ଯାହାହଉ ଆମେ। ନେଇଥିଲୁ ବୋଲି ଆମ ଦୁି ଜଣ ଜିବେଇବ ଦେଇଛନ୍ତି ବର୍ଷା ଏତେ ଜୋରେ ହେଲା ଯେ ସେ ହେଲମେଟ ବି କିଛି କାମ ଦେଲାନି ଖାଲି ମୁହଁରେ ଆସି ବାଜିଲା ମାନେ ଠୋ ଠା ଖାଲି ମାନେ ବର୍ଷା ଟୋପାଉରା। ଆମେ ଯଦି ବାଜିଲା
ପୁରା ତ ଜୋରରେ ବର୍ଷା ହଉଥିଲା।
ମାନେ ଆମେ ତ ଆସିବା ଭାବନ୍ତୁ ହଁ ଆଉ ତଥାପି ସୁକିନ୍ଦାଟା ହେଲାଣି ଆସିକି କୋଡିଏ କିଲୋମିଟର ପାଖାପାଖି। କୋଡିଏ କି ପଚିଶ କିଲୋମିଟର। ସେଠୁ ଏତେ ଜୋରେ ଆସି ଅଖିଆ ପୁଣି ରାତି ମାନେ ନ କହିବା ସହିଲେ ଭାରି କଷ୍ଟ। ଆଇଲୁଆସି ବାହାରିଲୁ ସେଠୁ ପାଞ୍ଚଟା ଛଟା ବେଳେ ଆସିିକି ଏଠି ପହଞ୍ଚିଲୁ ଆଟାବେଳେ।
ହୁଁ ଧୀରେ ଧୀରେ ଯାହା ବି ହେଲେ ଆସିବ।
ଆମେ ତା ଭାବିନୁ ହଁ ଯାଉଛୁକୋଉଠି ରହିଯିବୁ ରହିଲୁ ଭାବିଲୁ ବର୍ଷା ଟିକେ ଛାଡିଲେ ଯିବୁ ଆଉ। ବର୍ଷା ତଛାଡିବା ନାଁ ଗନ୍ଧ ନାଇଁ ଏକେରେ ରାତି ହେଲାଣି ଘରେ ସୋଧିବ ବୋଲି ଚାଲ ଯେତେ ଯାହା ହଉଛି ଚାଲ। ମାଡ଼ି କିନା ଆଇଚୁ ଆଉ।
ହଁ।
ଫୋନ କଲୁ ଏତେବେଳେ ହୋଟେଲ ବାଲାଙ୍କୁ ଫୋନ କଲୁ ଖାଇମୁ ବୋଲି। ଆଉ ହୋଟେଲ ସିନା ଖୋଲା ଥିଲେ।
ହୁଁ।
ଏଇଆ ହେଲା କଥା ଆଉ ଆଉ କଣ କରିବା ଏଇତ ଦୁଃଖୀ ଜୀବନ ଆଉ।
ଯାହା ହଉ ବୁଲି ତ ଦେଇଛ।
ହଁ ବୁଲି ତ ଦେଇଛି।
ବୁଲି ତ ଦେଇଛ ତାପରେ ପଛେ ଓଦା ହେଇକି ଆସ
ହଁ ବଧାୁ ବହୁତ ଖୁସି ପାଠ ପଢା ଜୋ ଉଠେଇଜୁ ସେଠି ମାନେ ସେଠି ଯାହା ଯାହା ସବୁ ମାନେ ଏକ୍ସପେରିଏନ୍ସ ନେବା କଥା ନେଇଚୁ। ମାନେ କେମିତି କଣ ଚଢିବୁ? ମାନେ ଏଠି ମାନେ କେମିତି ଯାଇ ଦେଖି ଚାହିଁ ଯିବୁ ମାନେ ବହୁତ ବହୁତ ସିନେରୀ ଜିନିଷ ସେଥିରେ ସବୁ ଥିଲା। ମଜା ନେଇଯାଇଛି।
ମଜା ନେଇଯାଇଛ ଲାଷ୍ଟ ମୋମେଣ୍ଟ ରେ ଏଇଭଳିଆ ହେଲା।
ଆମେ ଯାଇ ଯାଉଛୁ ଏଠୁ ସେଠି ଥିଲା ଗୋଟେ ପଣସଗଛ। ତଥାପି ହାପ କିଲୋଟର କି ଦି କିଲୋ ମିଟର ପାଖା ପାଖି ଚଢ଼ିଲୁ। ପଣସ ଗଛଗୋଟେ ଥିଲା। ଆମେ ଭାବିନୁ ପଣସମା
ହୁଁ।
ମାନେ କରିକି ମାନେ ଛିଡ଼େଇକି ଆଣୁ। ପଣସ ଯେତିକି ଆଇଥିଲା ଆମେ ଯଦି ଚଢିମୁ ଯଦି ବାଇଚାନ୍ସ ଗୋଡ ଖସିଲା। ଦେନ ଖଲାସ ମାନେ ବଞ୍ଚିକି ଆସିବାର ଆଶା ନାହିଁ କାରଣ କିଲୋମିଟର। ଉପରୁ ମାନେ ପାହାଡ ଉପରୁ ଚଢିବ। ପଡିବ ପଥର ବାଟେ ହବ ଇଏ। କୋଉ ଠୁ କୋଉ ଜାଗାରେ ପଡିବ ତାକୁ ମାନେ କଣ ହେଟା ସିବିଆଇ ଟିମ ବି ତମକୁ ଖୋଜିଲେ ପାଇବେନି।
ହୁଁ
ଆଜ୍ଞା। ହେଲା କଥା ନା ତାପରେ ବହୁତ ମନ ଖୁସି ହେଲା ଭଳିଆ ଜିନିଷ ସବୁ ଦେଖଲୁ। ତାପରେ ଆଉ ଲାଷ୍ଟ ମୋମେଣ୍ଟ ରେ କଣ ହେଇଛି ନା ଆମେ ଠିକ ତଳୁ ଖସୁଛୁ ବର୍ଷା ହେଇନଥିଲା ସେତେବେଳେ ତଳୁ ଖସୁଛୁ। ଆଉ ଠିକ ଆମେ ତଳେ ପହଞ୍ଚିଛୁ। ତିନି ଚାରିଟା କପଲ ଉପରୁ ଯାଇଛନ୍ତି ଆମେ ତାଙ୍କୁ ମନା କରୁଛୁ ଉପରେ ମାନେ ଭଲଛଆ ନାହାନ୍ତି ତମେ ଯାଅ ନା। ଓଲେଇନି ଛେ ମାନେ କହିଲେ ନା ଆମେ ଜମୁ ଆଉ। ଆମେ କହୁଛେ ସେମାନେ ଭଲଛୁଆ ନୁହେଁ କାହିଁ ଖାଲିଟା ତମେ ଯାଉଛ କପଲ ପୁଣି ଯାହାବି ଟୋକ ଅଛନ୍ତି ମାନେ ସେ ଖରାପ କଥା ଯାଅନା। ଯେତେ ମନା କଲା ପରେ ଯାଇନ ଭାଇ ସେମାନେ ଚଢିଛନ୍ତି ନାଇଁ ଆଉ ବର୍ଷା ଟା ହୋଉଥିଲା। ଆମେ କହିନୁ ଏ କପଲ ମରିବେ ଯଦି ମରିବେ ନହନେ ସେ ସେ ଟୋକା ଓରା ଯଦି ଆଙ୍କୁ ଯଦି ମାରିବେ ଯଦି ମାରିବେ। ଯାହା ବି କଣ ଗୋଟେ ହ ତା ପରେ କାଇଁ ଆଉ ନ୍ୟିୟୁଜ୍ ଫ୍ୟିୟୁଜ୍ କିଛି ବାହାରି ଲାନି ଯେ କି ଅସକଝର ରେ ଏମିତି ଏମିତି ହେଇଛି ବୋଲି ଆଉ।
ହୁଁ ହୁଁ ନା ବେ ଭଲରେ ଭଲରେ ପଳେଇ ଆସିଥିବେ ସେମିତି କହିଁ ହବ।
ତମେ ତ ଜାଣିଥିଲ ଝାଡୁଆ ଟୋକାଙ୍କ କଥା କଣ ଆଉ। ହେ ଛାଡ ଆମେ ସେ ଟୋକା ଟୋକିଙ୍କ କଥା ଛାଡ ଆମର ସେ ସେ କଥା ଛାଡ। ଆଉ ଆଉ ବାବା କୁଆଡେ ଯାଇଛନ୍ତି?
ହୁଁ ବାବା କୁଆଡେ ଯାଇଛନ୍ତି କେଜାଣ ଯାଇଥିବେ କଣ କାମରେ।
ଆଉ ରୋଷେଇ ସଇଲାଣି?
ହଁ
ପହଞ୍ଚି ଛିବି ତୁ ଗୁରୁବାର ଆଜି କଁ ପାଇଁ ଆଇଲୁ?
ଆଁ ଶୁବୁନିବେ।
ଆଜି କଣ ହେଇଛି ରୋଷେଇ?
ଆଜି ବା ଆମର ହେଇଛି ରୁ ଟି କୋବି ଆଳୁ ତରକାରୀ ଆଉ ପନିରି କଣ ଗୋଟେ କରୁଛନ୍ତି କେ ଜାଣି ମୁଁ ଜାଣିନି ପନିରରେ। ନା ପନିର ଚିଲ୍ଲି କି କଣ କରୁଛନ୍ତି।
ବଡ ଲୋକିଆ କଥା ଡେଲିି ପନିର୍ ଚିକେନ ମଟ ଟନ ଖାଇବା ଲୋକ ଏଇଟା ଗୋଟେ କଥା। ନା ନା
ଆଉ ତୁ ଯୋଉ କଣ କ ଏଇ ତୁ ବା ବିଟେକ୍ କରିଥାନ୍ତୁ?
ହଁ ଭାବୁଥିଲ ବିଟେକ୍ କରିମି ବୋଲି ତାପରେ ଯୋଉ ଏତେ ଭଲ ଏକ୍ଜାମ ରେ ଲେଖିକି ଏତେ ଭଲ ମାର୍କଟା ଆଣିଛି ଆଉ ବିଟେକ ଟା କରିବା ପାଇଁ ଇଚ୍ଛା ହଉନି।
ତାହେଲେ କଣ କରିବୁ?
ଆଇ ଟି ଆଇ ନହନେ ଡିପ୍ଲୋମା।
ତୁ ପ୍ଲସ ଟୁ କରୁଥୁଲୁ ବା ବେ।
ଆଜ୍ଞା
ପ୍ଲସ ଟୁ କରୁଥୁଲୁ ନା?
ହୁଁ?
ହଁ ସୁବୁନି ବେ ଜୋରେ କହ।
ହଁ ପ୍ଲସ ଟୁ କରୁଥିଲି ତାପରେ?
ସେ ବା କହିଲି ପ୍ଲସ ଟୁ କରୁଥୁଲୁ ତାପରେ କଣ ଡିପ୍ଲୋମା କରିବୁ ନା ଆଇଟି ଆଇ?
ଚି ଡିଟିମାଟା କରିଦେବି।
ହଁ କରିଦେ। କୋଉଠି କରିବୁ?
ତରାପୁର
ହଁ ସେଇଟା ତ ଗୋଟଏ ମାତ୍ର ବଡ କଲେଜ୍ ଏଇଠି ଅଛି।
ନାଇଁ ନାଇଁ ସେଇଟା କହିବାକୁ ଗଲେ ବଡ କଲେଜ୍ ନୁହଁ। ତା ଠୁ ବଡ କଲେଜ୍ ହେଲା ଆମର ରଗଡି କଲେଜ। ହଁ ନା ନା ରଗଡି କଲେଜ୍ କିନ୍ତୁ ରଗଡି କଲେଜ୍ ଏତିକି ଅଛି ସେ ଏମିତି ସ୍ତ୍ରୀଟି ମାନେ ସେ ପଢା ଛୁଆ ବା ଫେଲ୍ ହେଇଯିବେ।
ହଁ ମାନେ ଖାଲି ପାଠ ପଢାରେ ଷ୍ଟ୍ରିଟ୍ ନା ଯୋଉ ଅଲଗା ଆ ମାନେ ରହିବା ବୁଲାବୁଲିରେ ସବୁଥିରେ।
ସବଜି ସବଜି
ସିରିଏସ୍ ଲି ମାନେ ଆଠୁ ସେଟା ଅଧିକ ଷ୍ଟ୍ରିଟ୍?
ଆଠୁ ଏଟା କଣ ଏଟା କିଛି ନୁହଁ ଏଟା କହିବାକୁ ଗଲେ ଏକଜାମ୍ ରେ କପି। ସେଟି ସେଟି ଗୋଟେ ଯଦି କପି ହଁ ଯଦି ଗୋଟେ ଯଦି କପି ଯଦି ବାହାରିଲା ତାହଲେେ ମତେ କହିବ ଟୋଟାଲି କପି ବୋଲି ନାଁ ହିଁ ନାଇଁ।
ହୁଁ।
କାରଣ ଏଠି ସବୁ ଟିଚ୍ ର ଅଛ୍ ନା ସେଇଥିପାଇଁ।
ହ।
ଯାଉଚି ବି ପୁଣି ଏଟା ରଗ୍ ଟା ପଳେଇ ଲାଣି ଭାବେନା। କେଉଁଝର ପାଖାପାଖି ରୋଡ୍ ହେଇଗଲାଣି ଆଡା କେଉଁଝର ରେ ଯାଉଚି। ଆ ସିଏ ଆମ ମୁଖ୍ୟମନ୍ତ୍ରୀ ଏଇଖଣି ଅଛନ୍ତି ଯେହେତୁ ସିଏ କିଛି ଗୋଟେ କରିବେ ଆଉ।
ହଁ ମୁଖ୍ୟମନ୍ତ୍ରୀ ଆସି କଁ କରିବେ।
ବହୁତ ବଡ ପା କହିଗଲେ ଆମ ରୋଡ୍ ମାନେ ରୋଡ୍ ର ସିଏ ଆଉ ଇଏର ଟନ୍ ଫନ୍ ର। ଛୁଆ ବି ବହୁତ ପଢୁଚନ୍ତି କିନ୍ତୁ ବ୍ୟାକ୍ ବହୁତ ଛୁଆଙ୍କର ଲାଗୁଚି। ପଢା ସମୟରେ ବି ବ୍ୟାକ୍ ଲାଗୁଚି ଆମ ଗାଁରେ ଗୋଟେ ପିଲାଟେ ଏମିତି ମାନେ ଭଲ ପାଠ ପଢେ ତାର ତିନି ତିନିଟା ପେପର ବ୍ୟାକ୍ ଲାଗିଲା।
ହ ହଁ ସେମିତି ଗୋଟେ ଗୋଟେ କରନ୍ତି ବ୍ୟାକ୍ ଲଗେଇ ଦିଅନ୍ତି ଏମ୍ ତି ସେମିତି ଏମତି ଆ।
ଭାବୁଚି ତରା ପୁର କରିଦେବି ଆଉ। ହୁଁ ହୁଁ ସେ କିତମା ନ ହଲଗ ପ ହଉ ତରାପୁରୁ ରେ କରିଦେବି ଆଉ।
ହଉ ଆଉ ବର୍ଷା ଛାଡିଲଣିି ନା?
ହଁ ବର୍ଷା ଛାଡିଲାଣି ବା ଦେଖିଆ ଯିବୁ ଆଉ।
ହଉ ନହେଲେ ଯା ଘରକୁ ଦେଖିକି ପଳା ନଅଟା ବାଜିଲାଣି।
ନଅଟା ହେଲାଣି ଘରେ କବାଟ ଦେଲେଣି ଆଉ କଁ କହିବି ମୁଁ କହ ବର୍ଷା ତ ହଉଚି ଆଉ କିଛି ତ କହିହବନି ଆଉ।
ହୁଁ।
ଝିଅ ରଖୁଚି ଆଉ।